ହ୍ୟାଲୋ।
ହଁ ସାଙ୍ଗ କଣ କରୁଥିଲ?
ହଁ ମୁଁ ମୋ ଭଉଣୀ ସାଙ୍ଗରେ ଖେଳୁଥିଲି। ତା ତାର ସାଙ୍ଗରେ ଓଡିଆ କଥା କହୁଥିଲି। ସିଏ ମତେ ଦେଖି ଦେଖିକି ହସୁଛି। ଇଂଲିଶରେ କଥା ହେଲେ ସିଏ ଦେଖି ଦେଖିକି ହସୁଛି।
ତମ ଭଉଣୀଟା କଣ ଛୋଟ ଅଛି?
ହଁ କେତେ ଛୋଟ ଅଛି? ଆଉ କେତେ କ୍ୟୁଟ୍ ଅଛି ସେ?
ସେ କ୍ୟୁଟ ବେବି ଥିବ?
ହଁ।
ଉଁ।
ସିଏ ମୁଁ ଯେବେବି ତା ଘରକୁ ଯିବି। ସିଏ ମତେ ଡାକିବ ଆ ଆ ଆ ଆ ଏମିତି ଡାକିଥିବ। ଆଜି ବି ଡାକୁଥିଲା ସକାଳେ। ଆ ତ ତମକୁ କାହିଁକି ଡାକିବ? ସିଏ ମୋ ଭଉଣୀ ଅଛି।
ହଁ ତମ ଭଉଣୀ ମୋ ଭଉଣୀ ନାଇଁ?
ହଁ ତମ ଭଉଣୀ ରହିବ ଯେ ହେ ସିଏ ତମକୁ ଚିଣିନା। ସେଇଥିପାଇଁ ତମକୁ ଡାକୁନି।
ଆ ମୋ ଆମ ଘରକୁ ନେଇକି ଆସିବ। ମୁଁ ତାକୁ ଚିହ୍ନିନେବି ସେ ବି ମତେ ଡାକିବ।
ହଉ ହଉ ତମ ଘରକୁ ନେଇକି ଯିବି ତମକୁ ଚିଣି ନେବ। ତମ ତମେ ତା ସାଙ୍ଗରେ କଥା ହେଲେ ଖେଳିଲେ ସେ ତମକୁ ଚିଣିନେବ ତାପରେ ତମେ ତାକୁ ନେବ।
ଆ ମୁନା କୁ ନେ ନେବି ନେଇକି ଘୁରିବି। ସେ ମତେ ଚିହ୍ନୀନବ ମୁଁ ତା ସାଙ୍ଗରେ ଖେଳିବି।
ସେ ନହେଲେ ଏମିତି ଚିଣିବ ସେ ମତେ ନହେଲେ ଭୁଲି ଯିବ।
ହଁ, ତମକୁ ଭୁଲି ଗଲେ କିଛି କିଛି ନାହିଁ ମତେ ଚିହ୍ନି ନବ।
କାହିଁକି, ମତେ ଚିଣିଥିବ ମତେ ଭୁଲିଲେ ହେବନି କିଛି ବି।
ହଁ, ଆ ତମ ଭଉଣୀ ତମକୁ ଚିହ୍ନିବନି।
ହୁଁ, ତା ସାଙ୍ଗରେ ଏବେ ଖେଳୁଥିଲି। ଖେଳି ଖେଳି କି ଆସିଲି ମୁଁ କହିଲି ଯା ଯାଏ ସାଙ୍ଗ ସାଙ୍ଗ ସହ ଟିକେ କଥା ହେବି ସାଙ୍ଗ କଣ କରୁଛି ସେଇଥିପାଇଁ।
ହଁ ହଁ।
ଆଉ ତମେ, କଣ?
କଣ ଖାଇଥିଲ?
ମୁଁ, ମୁଁ
ହଁ।
ସକାଳେ ଖାଇଥିଲି କି ଏବେ ଯୋଉଟା ଖାଇଥିଲି?
ଏବେ କଣ ଖାଇଥିଲ?
ଏବେ ମୁଁ ପଲାଉ ଖାଇଥିଲି ଚିକେନ ଖାଇଥିଲି ମଟନ ତରକାରୀ ଖାଇଥିଲି। ସଲାଡ ଖାଇଥିଲି ପାପଡ଼ ଖାଇଥିଲି। ହାଲୋ।
ହୁଁ, ହଁ ଆମେ ଯାଇଥି ଥିଲୁ ବାହାଘରକୁ ମୁଁ ଆସିି ମୁଁ ବାହାଘରକୁ।
ହଁ, ବାହାଘର ଯାଇକି କଣ କଣ କଲ?
ବାହାଘରକୁ ଯାଇଥିଲି ଏତେ ଷ୍ଟାଇଲ ମାରିକି ଯାଇଥିଲି ଏ ଯୋଉ ପ୍ରବଳ ଖରା। ସବୁ ଝାଳ ରେ ବହିଗଲା ଆଉ ହଁ। ଲେହେଙ୍ଗା ପିନ୍ଧିକି ଯାଇ ଥିଲି ଲେହେଙ୍ଗା ପିନ୍ଧିକି ଫୁଲ ଷ୍ଟାଇଲରେ ଯାଇଥିଲି ହଁ।
କେମିତିଆ ଫୁଲ ଷ୍ଟାଇଲରେ ଯାଇଥିଲ ଲେହେଙ୍ଗା ପିନ୍ଧ କେମିତିଆ ମେକଅପ୍ କରିଥିଲ?
ହଁ ଭଲ ମେକଅପ୍ ସବୁ ଲଗେଇ ଦେଇଥିଲି ଆଇସାଡୋ ଲିପଷ୍ଟିକ ପାଉଡର। ଫାଉଣ୍ଡେସନ ଆଉ ଟିକଲି। ଆଇବ୍ରୋ ଆଇ ଲାଇନର୍ ମସ୍କାରା। ସବୁ ନଗେଇକି ଯାଇଥିଲେି ଆଉ ଏ ଖରାରେ ଯୋଉ ପୁରା ସବୁ ଝାଳରେ ବହିଗଲା ଆଉ।
ଏତେ ଇଷ୍ଟାଇଲ ମାରିକି ଯିବା ଜା ହଁ, କିଛି ଲାଭ ହେଲାନି।
ଗଲା ଲେ ଗଲା।
ହୁଁ, ଆଉ ସେଠି ଯାଇକି ମୁଁ କଣ କଣ ଖା ଖାଇଲି କି ନାହିଁକା ପଚାରିଲାନି କଣ କଣ ଖାଇଲି।
ହଁ କଣ କଣ ଖାଇଲେ ପଚା କହୁନା।
ଆଉ ଯେମିତି ଗାଡିରୁୁ ଓଲେହିଲୁ ଆ ଲୋକମାନେ ଆସିକି କହିଲେ ଏଠିକି ଆସ ଏଠିକି ଆସ ଆମେ ଗଲୁ ସେମାନେ ଆମକୁ ସମାନ ଦେଲେ ବସେଇଲେ ଚେୟାର ଟେବୁଲ ରେ ବସେଇଲେ। ସେ କୁଲର ପା କୁଲର ନଗେଇଲେ କୁଲର ନଗାନ୍ତୁ ଏସିି ନଗାନ୍ତୁ ସେଇ ଯୋଉ ରେ ଭିଡ। ବା ଡ୍ରେସେ କଣ ଇଏ ଗରମ ତ ନାଗୁଛି ଥଣ୍ଡା କଣ ନାଗୁଛି। ଆଉ ଥଣ୍ଡା ଦେଲେ ହଁ ତାପରେ ପତ୍ର ଆଣିକି ନଗେଇଲେ ତାପରେ ଖାଇବାକୁ ଦେଲେ ବିରିୟାନୀ ଆଣିକି ପକେଇଲେ ଫେର୍ ଦହି ଦେଲେ। ସଲାଡ ଦେଲେ ପାପଡ଼ ଦେଲେ ଖଟା ଦେଲେ ଆ ଫେର ଖାଇକି ଫେର ଆଉ କୋ କୋଉଠୁ ଠିଆହବୁ ସେ ଯୋଉ ଖରା। ପଳେଇଆସିଲୁ ଫେର ଗାଡିରେ ବସିକି ଆଉ।
ହଁ ଏତେଜୋରୁ ଖରା ଖରା ହେଇଥିବ ସେଇଥିପାଇଁ ଗାଡିରେ ବସିକି ପଳେଇଆସିଲ ଆଉ କଣ?
ହୁଁ ଆମେ କହିବୁ ଏତେ ଷ୍ଟାଇଲ ମାରିକି ଏଠି ଟିକିଏ ଷ୍ଟାଇଲ ମାରିବୁ ଫଟ ଫଟ ଉଠେଇବୁ। କିଛି ଲାଭ ହେଲାନି।
ସେଇ ଯୋଉ ଗରମ ନାଗୁଛି।
ଆ ସେ ଯୋଉ ସାଙ୍ଗ ଯାଇଥିଲା ସିଏ କହିଲା। ଯେ ମୁଁ ମୁଁ ବିରିୟାନୀ ଦହି ପାମ୍ପଡ ଏଇସବୁ ଖାଇଲି।
ହଁ।
ମୋ ମା କାଇଁ। ଯେ ଯେ ତୁ ଏତେ କଥା କହିବୁ ତୋର ପେଟ ଆଉ ତୋର ବିରିୟାନୀ ପାଚିବନି। ପେଟ ଖରାପ ହେବ ଆଉ ସିଏ କହୁଚି। ଅ ମୋ ମା ତାଙ୍କ ଭାଉଜ ଲାଗିବେ ସିଏ ମୋ ପିଇସି ଲାଗିବେ। ତ ସିଏ ମୋ ଏଜରେ ଅଛନ୍ତି ମୁଁ ତାଙ୍କୁ ଦିଦି କରିକି ଡାକିଦିଏ।
ହଁ ହଁ।
ତ ମୋ ମା ତାଙ୍କୁ କହିଲେ। ଏଭାଉଜ ମତେ ନଜର କରିଦେଲା ନଜର କରିଦେଲା ଏମିତି କହୁଛନ୍ତି ସିଏ ଆଉ ଗୋଟେ। ବାହାଘର ପାଇଁ ମୋ ପାଖରକୁ ମେହେନ୍ଦି ଲଗେଇବେ। କଣ?
ତମ ମା କଣ ତାଙ୍କୁ ଦେଖିଥିଲେ।
ହଁ ସିଏ ମୋ ପାଖକୁ ନେଇକି ଆ ମୋ ପାଖକୁ ଆସି।
ହାଁ।
ଆମ ଘରକୁ ଆସିଥିଲେ ସେଇଥିପାଇଁ କହିଲେ ମୋ ଭାଉଜ ମତେ ପେ ପେଟଦରଜ ହେଲାଣି ନଜର କରିଦେଇଛନ୍ତି ମୁଁ ବିରିୟାନୀ ଖାଇ ଦହି ଖାଇ ପାପଡ଼ ଖାଇ ଏସବୁ ଖାଇ ଖାଇକି ଆସିଥିଲି ସେ ଏମିତି କହୁଥିଲେ ମତେ ବହୁତ ଜୋରେ ହସ ମାଡୁଥିଲା ଏମିତି ଖାଇ ଖାଇକି ସେ ଆସିଥିଲେ।
ହାଁ।
ଆଉ ତ ତମେ ଏବେ କଣ କରୁଚ?
ମୁଁ ଏବେ ଟିକିଏ ବୁଲୁଥିଲି ଟିକିଏ ଟିକିଏ ପବନ ଦଉଥିଲା ଏଇ ବାରଣ୍ଡାରେ ବୁଲୁଥିଲି ଆଉ ମୁଁ କହଲି ଯାଏଁ ଘରେ କେତେ ବସିମି। ବସିମି ଟିକିଏ ବାହାରକୁ ଯାଏଁ ଟିକିଏ ବୁଲି ବୁଲିକି ଆସେ।
ମୁଁବି ଆ ଆମ ବାଲକିନିରେ ଠିଆ ହେଇକି କଣ?
ମୁଁ ଏଇ ସେଇ ବୁଲୁଥିଲି ଫୋନ ନେଇକି ବୁଲୁଥିଲି ତମର କଲ ଆସିଗଲା।
ଉୁଁ। ମୁଁ ଏଇ ବାଲକିନିରେ ଠିଆ ହେଇକି ତମ ସାଙ୍ଗରେ କଥା ହଉଚି ବିଲଆଡେ ଦେଖୁଚି। କି ଧାନ ଚାଷ ହେଇଛି। ଏଇ ଜହ୍ନି ଚାଷ ହେଇଛି କାକୁଡି ଚାଷ ହେଇଛି କଲରା ଚାଷ ହେଇଛି। କି ଏତେ ଜିନିଷ ଚାଷ ହେଇଛି ମୁଁ ସବୁ ଦେଖୁଛି।
ତମେ ନଗେଇଚ ନାଁ ତ ଅଲଗା ଲୋକଙ୍କର।
ଅଲଗା ଲୋକଙ୍କ ଅଛି ମୁଁ ଦେଖୁଛି।
ନାଇଁ ତମ ଘର ପାଖରେ।
ହଁ ଆମ ଘର ପାଖରେ ସମସ୍ତେ ଚାଷ କରୁଛନ୍ତି ସେଇଥିପାଇଁ ସେ ସବୁ ଦେଖୁଛି ବସିକି।
ହଁ ଆମର ବି ତ ନଗା ଇ ଚି ଆମର ବୌତଳୁ ଗଛ ନଗା ହେଇଛି। ନାଉ ଗଛ ନଗା ହେଇଛି ଭଣ୍ଡା ଗଛ ନଗା ହେଇଛି ସେ ତ ମାଙ୍କଡ ସବୁ ଆ ସିକି ଖାଇ ଛିଣ୍ଡେଇ ଦଉଛନ୍ତି ଆଉ ବାଉଁଶ ନେଇକି ଠିଆ ହେବାକୁ ପଡୁଛି ଆଉ। ତାଙ୍କୁ ଗୋଡେଇବା ପାଇଁ ଆଉ ତମ ଗଛରେ ଆମ୍ବ ଅଛି? ତମ ଗଛରେ ଆମ୍ବ ହେଇଥିଲା ଏଥର?
ଏଥର ଏତେ ଗୁଡେ ଆମ୍ୱ ହେଇଥିଲା ସବୁ ଖାଇଦେଲୁ ପୁରା ଘା ଏସବୁ ହେଇଯାଇଛି।
ହଁ ଆଉ ପଣସ ହେଇଛି ନା?
ହଁ ପଣସ ବି ହେଇଛି ଆମ ପଣସ କେତେ ବିକ୍ରି କରିଦେଲ ଅ ବିକ୍ରି କରିଦେଲେଣି କେତେଟା ଆଉ କେତେଟା ଅଛି।
ତମେ ପଣସ ଖାଉଛ ନା?
ହଁ ମୁଁ ଖାଉଛି ଯେ ମତେ ଏତେ ଭଲ ଲାଗେନା ମୁଁ ମୋ ଜେଜେମାପ ଜେଜେମା ଯେବେ ଥିଲେ ମୁଁ ତାଙ୍କ ସାଙ୍ଗରେ ଖାଉଥିଲି ମତେ ବହୁତ ମଜା ଆସୁଥିଲା ଏବେ ମତେ ଆ ଏତେ ଭଲ ଲାଗୁନି ସେଟା।
ହୁଁ ସେ ଗ୍ୟାସ ପାଇଁ ଆଉ ସେ ପଣସ କେହି ଖାଉନାହାନ୍ତି।
ନା। ସେଟା ମତେ ଅଧିକ ଭଲ ଲାଗେ ନା।
ହଁ ହଁ ଆଉ ଆମ୍ବ ଖାଉଛ ନା?
ଆମ୍ବ ମତେ ବହୁତ ଭଲ ଲାଗେ ମତେ ଏଇ ଯୋଉ ବୋଉତ ଜୋର ପବନ ସିନୁ ହଉନି ମତେ ଯାଇକି ଆମ ଚୁଣି ଚୁଣିକି ନେଇକି ଆସୁଛି। ସେଟା ବି ମତେ ବହୁତ ଭଲ ଲାଗେ।
ଆ ତମ ଗଛରେ ଅଛି ନା ସରି ଗଲଣି?
ଆମ ଗଛ ରେ ଆଉ ଆମ୍ବ ନାହିଁ ପଣସ ହିଁ ଅଛି। ମୁଁ ସବୁବେଳେ କହୁଛି ମାଙ୍କୁ ମୁଁ ସେବେ ସବୁବେଳେ କହୁ ମା ଙ୍କୁ ଆମର ପେସ୍ତାଗଛ ଅଛି ଆମ୍ବଗଛ ଅଛି। ହୁଁ ଆଉ ତମେ ଯୋଉ ଫଳଟା କହୁ ନଥିଲ କଣ କହିଥିଲ ସେଫଳଟା?
ପଣସ।
ହଁ ପଣସ ଗଛ ଅଛି। ଆଉ କୋଡି ମୁଁ କହିଲି ଜେଜେମା ସବୁ ଗଛ ଲଗେଇଛନ୍ତି ପଣସ ଗଛ ଲଗେଇନାହାନ୍ତି। ପିଜୁଳି ଗଛ ଅଛି କଣ?
ପଣସପା କହିଲ ଅଛି ତୁମର ପଣସ ଗଛ।
ହଁ ପଣସ ଗଛ ଅଛି ଆମ୍ବ ଗଛ ଅଛି ଆଉ ଆଉ କଣ ପିଜୁଳିଗଛ ଅଛି ପେସ୍ତା ବାଦାମଗଛ ଅଛି ନଡ଼ିଆଗଛ ଅଛି। ସବୁ ଗଛ ଅଛି ନ ଆଉ ଗୋଟେ ଗଛ ନାହିଁ ଯିଏକିି କୋଡି ଗଛ ସେ କୋଡି ଗଛଟା ନାହିଁ ମତେ ସେଇ ଗଛ ବହୁତ ଭଲଲାଗେ।
ଆଉ କ ଯାହାର ଯୋଉ ଗଛଟା ନଥିବ ସେଇଟା ତାକୁ ଭଲ ଲାଗିବ ଯାହାର ଯୋଉ ଗଛର ଥିବ ତାର ସେଟା ଭଲ ଲାଗିବନି।
ଆମ ଆମର ଅଛି କୋଡି ଗଛ ଆସୁନ ନେଇକି ଯିବ।
ଆ ଠିକ ଅଛି ନେଇକି ଯିବି ଆ ଆମର ଅମଳା ଗଛ ଅଛି ଅମଳା ସେଇ ଗଛବି ଅଛି ସେଠାରେ ଆସିବ ଖାଇକି ଯିବ।
ହଁ ହଁ।
ହୁଁ ଉଁ।
ହଁ ମୁଁ କୋଡିର ମୋ ଭାଇ ହାତରେ ପଠେଇଦେମି ତମେ ଖାଇବ।
ହଁ -ହଁ ଭାଇ ହାତାରେ ପଠେଇ ଦିଅ।
ଆଁ ଇଏ ସେ ବର କୋଡିଆ ହେଇନି ଖଜୁରୀ କୋଡି ଅଛି। ଏବେ ବର କୋଡି ଇଏ ଟାଇମ୍ ନାଇଁ ସରିଗଲାଣି ସେଟା।
ହୋଉ ଯୋଉ କୋଡି ହେବ ହୋଉ। ହଁ ସେ କୋଳି ବି ମୋତେ ବୋହୁତ୍ ଫେବ୍ରେଟ୍।
ହଁ ସେଟା ଖାଲି ଲଙ୍କା ଗୁଣ୍ଡ ଆଉ ଲୁଣ ପକେଇଦବ ଟିକେ ଖରାରେ ରଖିଦବ। ତାପରେ ଖାଇବା ଦେଖିବ କେତେ ମଜା ନାଗିବ।
ହଁ ସେ ତା ବି ବୋହୁତ୍ ଟେଷ୍ଟ୍ ଲାଗୁଛି ସେ କୋଡିବି
ହଁ, ଆଉ ସେଟାବି ପଠେଇଦେମି ଆଉ। ଖାଇବ ଆଉ ତମର ପଣସ, ପଣସ ପଠେଇଦବ। ହଁ ପିଜୁଡି ଆଉ ପଣସ ଦବ ହାଁ, ଆମର ନାଇଁ ପା। ଆମର ଏବେ ଛୋଟ ଛୋଟ ଗଛ ଅଛି। ଆଉ ବଡିନି ହଁ ଫୁଲ ହେଇଥିଲା ଫଳ ହେଲାନି। ଆର ଥରକୁ ହବତ ହବ।
ହୋଉ -ହୋଉ ଦେଖିବା ତମକୁ ଦେଇଦେବି ଆଉ କଣ?
ହଁ।
ତମେ ଯୋଉ ଯୋଉ ଆ-ଆମ ପାଖରେ ପେସ୍ତାବାଦାମ ଗଛ ଅଛି, ସେ ଗୋଟେ ଆ -ଆମ ଗଛ। ଏତେ ଜୋର୍ ରୁ ପବନ ଆସିଥିଲା ପୁରା ଅଧା ଗଛ ଆମର ଭାଙ୍ଗି ଯାଇଛି।
ହୁଁ।
ଭାଙ୍ଗି ଯାଇଛ୍ ତି ଯେ -ଯେମିତି ମା କହିଲେ ଜାଳ କରିକି ଜଲେଇଦବା ସବୁ।
ହଁ- ହଁ। ହଁ ଜଳେଇଦବ ସୁକେଇଦବ ଭାଙ୍ଗିକି ସବୁ ଶୁକେଇକି ରଖିବ ଆ -ଆ
ହଁ କାଲି ତ ପୁରା ବର୍ଷା ଖାଲିି ଝିପିରି -ଝିପିରି -ଝିପିରି- ଝିପିରି ଖାଲି ବର୍ଷା ହଉଥିଲା କାଲି।
ହଁ -ଅଁ।
ହଁ। ଆଉ ତ କାଲି ଖାଲି ବର୍ଷା ହେଇଥିଲ, ବର୍ଷା ହେଇକି ଗଲା।
ହଁ ଆମ ଏଠି ଖରା ହେଇଛି ପ୍ରବଳ ଖରା।
ଏତେ ଖରା ହେଇଛି ଯେ।
ହାଁ ପୁରା ଗରମ୍ ଲାଗୁଛି।
ଆ -ଆମକୁ ଆମ ଘରକୁ ପଳେଇ ଆସ ଏଇଠି ରହିବ।
ହଁ ତମ ଘରକୁ ପଳେଇମି ଯିମି ଯିମି ଚାରିଟା ବେଳେ ଜିମି। ତମରି ଆଡେ ବୁଲିବା ପାଇଁ ଆଉ ଖଜୁରୁ କୋଳି ଆଉ ଯାମୁନ୍ କୋଳି ନେଇ କି ଯିମି। ଆଉ ତମେ କଣ ରଖିଥିବ, ପିଜୁଡି ଆଉ ପଣସ କାଟିକି ରଖିଥିବ। ମୁଁ ଯାଇକି ନେଇକି ଆସିବି ଆଉ।
ହଁ ଠିକ୍ ଅଛି। ମୁଁ ଦେଖି
ହଁ। ହୁଁ ଆଉ କଣ କହୁଛ?